କଣ କରୁଛନ୍ତି?
ମୁଁ ଏଇ ବସିଛି ଆଉ ଟିକେ ଶୋଇଥିଲି ଉଠିକି ବସିଛି ଏବେ।
ଓହୋ।
ଆଉ ତମେ?
ମୁଁ ଏବେ-ଏ-ଏ-ଏ ହଁ ଖାଇକି କାମ କରୁଥିଲି। ଏବେ ଏ ଜଷ୍ଟ ଟିକେ ଫାଙ୍କା ମିଳିଲା ତ
ଆଉ ଘରେ ସବୁ କଣ କରୁଛନ୍ତି ତମର?
କଣ କହିଲେ?
କହିଲି ଘରେ କଣ କରୁଛନ୍ତି ଆପଣ ପ-ସମସ୍ତେ?
ଘରେ-ଏ-ଏ ସମସ୍ତେ ଭଲ।
ହଁ ଆଉ ଆଜି ତମର ଖାଇବାକୁ କଣ ହେଇଥିଲା? ହଁ ଆମର ବି ସେମ୍। ସବୁ ଭଲ ଅଛନ୍ତି ଆଉ।
ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ଆମର ଅଛନ୍ତି ବାପ୍ ବାପା, ମା, ଭାଇ ଆଉ ମୁଁ।
ଭାଇ ଆଉ ତମେ?
ହଁ।
ଦୁଇ ଜଣ?
ଦୁଏନ୍ ହଁ ଦୁଇ ଜଣ।
ଆଉ ବାପା ମା?
ହଁ ବାପା ମା ଅଛନ୍ତି। ବାପା ମା ଆଉ ଭାଇ, ମୁଁ। ଆଉ ତମର? ପରିବାରରେ କେତେ ଜଣ ଅଛନ୍ତି?
ଆମେ-ଏ-ଏ-ଏ ପାଞ୍ଚ ଜଣ। ପାଞ୍ଚ ଜଣରେ ବାପା, ବୋଉ-ଉ-ଉ-ଉ୍ ଆଉ ଜଣେ ଭଉଣୀ, ଦି ଭାଇ। ଭଉଣୀ ବାହା ହେଇ ଯାଇଛନ୍ତି। ତାପରେ ମୁଁ ତାପରେ ସାନ ଭା ସାନ ଭାଇ ଅଛନ୍ତି ଆଉ।
ହଁ ଆଚ୍ଛା।
ଆଉ ଆପଣଙ୍କର?
ଆମର କେହି ମ୍ୟାରେଜ୍ କରି ନାଆ ତେ ଅଛନ୍ତି ଆଉ।
ଭାଇ ବାହା ହେଇ ଯାଇଛନ୍ତି?
ନା ନା।
ଓହୋ ଆ ବୋଧେ ଆପଣ ବୋଧେ ବଡ?
ନା ଭାଇ ବଡ଼ ମୁଁ ସାନ ଆଉ।
ଆଛା କଣ କରନ୍ତିି ଆପଣ?
ମୁଁ ଏବେ ତା ଘରେ ଅଛି ପଢା ସାରିକି ତ କମ୍ପ୍ୟୁଟର ହଁ
ଓ ହୋ
ଆଉ କଣ ଖାଇଥିଲେ ଆଜି ଘରେ?
ଘରେ ଆଜି ତ ମଙ୍ଗଳବାର ତ ଆଜି ସାଧା ସାଧାର ଯା ହେଇଥିବ ଆଉ
ଆଚ୍ଛା ଆ ସାଧା ଯାହାବି ହେଲ ସାଧା ସାଇ ହବ ମଙ୍ଗଳବାର ଅଛି ନା
ହୁଁ ହ। ଆଉ ଆପଣଙ୍କୁ ରୋଷେଇ ଆସେ?
ହଁ ରୋଷେଇ ଆସିଛି ସାଧା ଉପରେ ଆସି ଆଇଁଷ ତ ବେଶୀ ମତେ ଟିକେ ଭଲ ଆସନି ଆଉ
ଯଦି ବାହା ହେଲା ପରେ ସ୍ଵା ସ୍ଵାମୀ କହିବେ ମତେ ନନଭେଜ ପସନ୍ଦ କଣ କରିବେ ସେତେବେଳେ?
ହଁ ନନଭେଜ ଏ ଉଁ ତ ପସନ୍ଦ ହେଲେ ତ ଯାହାବି ହେଲେ ଆମେ ବନେଇବା ପଡି ପଡିକି ଯାହାବି ହେଲେ ହବ ଆଉ କାହିଁକିନା ତାଙ୍କର ପସନ୍ଦ ହଉ କି ନ ହଉ ଆଇଁଷ ବାାରି ହେଲେ ଯାହାଲେ ଆସୁ ନ ଆସୁ ସବୁ ଜିନିଷରେ ଟ୍ରାଏ କରିବାର ଅଛି।
ହଁ।
ସେଟା ବନେଇଲା ପରେ ଆସ୍ତେ ଆସ୍ତେ ହେଇଯିବ ଆଉ। ମାଛ ଉପରେ ମତେ ଡର ଲାଗେ ନହେଲେ କେନ୍ତା ହେଇଯାଏ ଆଉ
ଓହୋ ଆଉ ଅଣ୍ଡା?
ହଁ ସେଇଟା ତ ପୁରା ସହଜ ସେଟା ଆସିଛି।
ଓ ହ ତା ମାନେ ଚିକେନ ଆସେନି ଆପଣଙ୍କୁ ଆଉ?
ହୁଁ ଚିକେନ ଏତେ ଆସିଲ ମୁ ସେଟା ଭଲସେ ବନେଇଦେ ପୁର ଆଉ
ଓ ହ।
ଆଉ ତମକୁ ବି ରୋଷେଇ ଆସିଥିବ କାହିଁକିନା ପୁଅ ପିଲା ବି ତ ପ୍ରାୟ ରୋଷେଇ କରୁଛନ୍ତି ନା
ହଁ।
ତମର ଫେବ୍ରେଡ ଡିସ କଣ?
ମୋର ହଉଛି ବିରିୟାନୀ।
ଭଲ।
ଆପଣଙ୍କର?
ମୋର ସେ ବିରିୟାନୀ ହେଲେ ବି ବ ମୁମଁ ଖାୟ ନା ଇଏ ଲେଗ ପିସ୍ ଟା ଖାଏନ କିନ୍ତୁ ରାଇସ୍ ଆଉ କଚୁମ୍ବର ପୁରା ଫେବ୍ରେଟ
ମତେ ଟିକେ ଭଲ ଲାଗେନା କଚୁମ୍ବର ଆଉ ରାଇସ ଟା ଖାଇ ପୁର ଟେଷ୍ଟି ଆଉ
କୁକୁଡ଼ା ଗୋଡ ପସନ୍ଦ ନୁହେଁ।
ନା ନା
ଆଉ। କୁକୁଡା କେତେ ଲୋକଙ୍କ ହ କେତେ ଲୋକଙ୍କର ପ୍ରିୟ ଆଉ।
ହଁ ସେଟା ହେଇଥିବ ସମସ୍ତଙ୍କ ତ ସମାନ ହେଇ ହୁଏନି କିନ୍ତୁ ମୁଁ ସେଟା ଏତେ ଖାଏନା ମୋର ଖାଲି ଚିକେନ ହେଲେ ମୋର ଆଳୁ ଝୋଳ। ନହେଲେ ଆଉ ବି କିଛି ନାହି। ବିରିୟାନୀରେ ମୁଁ ମୋର ଲେଗ ପିସ୍ କାଟିିଦେବି ଆଉ ରାଇସି ବା ଇ ଏ କଚୁମ୍ବର୍
ଆଉ ଛେଳି ଗୋଡ଼
ନା ନା ମୁଁ ସେଇଗୁଳିା କିଛି ଖାଏ ନା। ମୋର ମାଛରେ ମଝି ପିସ୍ ଆଉ ହେଲା ଚିକେନ ରେ ତ ଏତେ ଖାଏ ନା ଆଳୁ ଳୁ ଚୁନା ମାଛ ଟିକେ ଖାଏ ଆଉ।
ତମ ଆଡେ ପୋଖରୀ ଅଛି ମାଛ ଧରା ଧରି କରୁଛନ୍ତି।
ହୁଁ ଅଛି।
ଓ ହୋ।
ଆମର ପ୍ରଶ୍ନାଲି ଗୋଟେ ଅଛି ଆମେ ପ୍ରାୟ ଯୋଉ ଇଏ ଟାଇମରେ ଶୀତ ଟାଇମରେ ଧରୀ ଦଉ
ତମର ନିଜର ପ୍ର ମାନେ
ହଁ ହଁ।
ମାନେ କଣ ନିଜ ଜମିନା ମାନେ
ନା ନା ନିଜଜ ଇଏରେ ସେଠି ପରିବା ଚାଷ ହୁଏ ନା। କେତେବେଳେ କେମିତି ସେ ନାଇ ଗୋଟେ ଗଢିଆ ବାପା ଖୋଲି ଦେଇଥିଲେ ଯୋଉଥିରେ କି କିଛି ମାଛ ରହିବ କିଛି ପାଣି ବି ଆବଶ୍ୟକ ପଡିବ ସେଥିଲାଗି ଆଉ ସେଥିରେ ବି ମାଛ ବହୁତ ରୁହନ୍ତି। ଆମେ ସେଥିଲାଗି ସେଠି କାରବାର କର୍ତୁ
ତାହେଲେ ତ ତମେ ବଡ ଲୋକ।
ନା ନା ସେମିତି ବି ଗଢିଆ ନୁହଁ ନର୍ମାଲି ଯେମିତି ଗୋଟେ ଖୋଳା ଯାଏ। ସେଇଥିରେ ତାଙ୍କର ବିଲରେ ସେଟା ଅଛି ନା ଯେତେବେଳେ ପାଣି ଆସ ସେଠି ସବୁ ମାଛ ରହିଛି ତ ସେଇଥିରେ ଆମେ ଯାଇକି ଏବେ ହେଇ ପାଣି ଆସଯିବ ଆମ ବିଲରେ ସେ ଯୋଉ ମାଛ ଗୁଡା ରହିଯାଆନ୍ତି ଆମେ ତା ଦେହରେ ବଡ୍ର କାଟି ପକେଇ ଦଉ ଯଉଥିରେ କି ମାଛ ଆଉ କିଏ ନେଇ ଧରି ପାରନ୍ତିନି ଆମର ସେଠ ବାଁଶ ଇଏ ସବୁ ପକେଇ ଦଉ ଆମକୁ ଯେତେବେଳେ ସୁବିଧା ହୁଏ ସେତେବେଳେ ଯାଇକି ଆମେ ଧରିଦଉ।
ତାହଲେ ବଡିଆ ତ ମାନ ଦେଶୀ ଜି ଦେଶୀ
ହଁ ହଁ ସେଇଟା ତ ମେନ୍ ପଏଣ୍ଟ ରହୁଛି। ସେଇଟା ହେଲା ମେନ୍ ପଏଣ୍ଟ।
ଏବେ ବର୍ଷା ଆସିଲାଣି।
ବର୍ଷା ନା ନା ଆଜି ଯାଉ ଭଲ ପାଗ କରିଛି କାଲି ଯୋଉ ବର୍ଷା ଲାଇନ ନାହିଁ ମାନେ ବହୁତ ଟେନସନ ଥିଲା କାଲି ଆଜି ବି ଖାଲି ଲାଇନ ଆସୁଛି ଯାଉଛି ଆସୁଚ ଯାଉଛି।
ନା ଆଜି ତ ଅ ଲାଇନ ରହୁଛି ଆଜି ବର୍ଷା ପାଗ ଟିକା ଅଛି।
ହଁ ନା କହିଛି ନା ସେଟା ଆମର ଲାଇନ ତାରଟା ପୋଲ ଖୁଣ୍ଟରେ ଛିଡି ଯାଇଛି ନା ସେଇଥିପାଇଁ ସେ ପ୍ରୋବ୍ଲୋ ହଉଛି। ସେ ବନା ହଉଛି କୋଉଠି ସେ
ଆଉ ତମ ଆଡେ ପାୱାର କଟ୍ ସି ସୁରୁ ହଉଛି।
ହଁ ସେ କାଲି ସେ ଯୋଉ ବର୍ଷା ହେଇକି ସେ ବିଲରେ ଗୋଟେ ତାର ଛିଡି ଯାଇଛି ଯୋଉଥିପାଇଁ କି ଏଇ ମାନେ କନେକ୍ସନ ଚେକ୍ କରୁଛନ୍ତି। ଆଉ କୋଉଠି ଖରାପ ଅଛି ଭଲ ଅଛି ସେଥିପାଇଁ ଆଜି ଦିନ ମ ଖାଲି ପାୱାର କଟ୍ ଚାଲିଛି। ହଁ ତମ ଆଡେ ବର୍ଷା ଉଠିଲାଣି କି?
ସକାଳୁ ବର୍ଷା ଉଠେଇଛି କିନ୍ତୁ ଆଜି ପାଗ
ନା ହଁ ବହୁତ ବଢିଆ ପାଗ ଅ କି ସବୁ ଠାରୁ
ମାନେ ରଜ ପାଗ ଆଜିି
ହଁ ସେ ସତ କଥା କିନ୍ତୁ ରଜରେ ରଜ ଭଳିଆ ଟୋଟାଲି ଏଥର ଲାଗିଲା। ଫାଷ୍ଟ ଡେ କିନ୍ତୁ ଭଲ ହେଲା କିନ୍ତୁ ସେକେଣ୍ଡ ଆଉ ଥାର୍ଡ଼ ପୁରା ଗଲା ବେକାର ଫାଷ୍ଟ ଡେ ତ ଖାଲି ମଝିଟା ହିଁ ଭଲ ଅଛି ତିନିଟାରୁ ହିଁ ବର୍ଷା ବହୁତ କାଚିଲା। ହେଇଛି ତମର ସିଆଡେ ବର୍ଷା।
ଆଜି
ନା ସେ ରଜ ଫାଷ୍ଟରେ
ରଜ ରଜର ଟିକେ ମୁ ମାନେ ଠିକ୍ ହେ ମନ ଭଲ ନଥିଲା। ଟିକେ ମାନେ ଆମର ମାନେ କୁଟୁ। ଗେ ଜଣେ ଜଣଙ୍କର ମରଣ ହେଇଯାଇଛନ୍ତି ତ ତ ଆମର ଅଣସୂଧିଆ ହେଇଯାଇଛି। ଥିଲା ତ ରଜ ପାଳି ପାରିଲେ ଆଉ।
ଆ। ଏ ତ ବହୁତ ଦୁଃଖ ଆଉ ଲାଗିଥିବ ଆଉ।
ତା ପୂର୍ବରୁ ବହୁତ ମାନେ
ପ୍ରିପାରେସନ ଏମିତି କରାଯିବ ସେମିତି କରାଯିବ ସେଟା ହେଇପାରିଲାନି ଆଉ। ସେଇଟା ବେଳେ ବେଳେ ହୁଏ ଯୋଉଟା ମଣିଷ ଚାହିଁଥାଏ ସେଟା ପ୍ରାୟ ସେ ସାଙ୍ଗେ ସାଙ୍ଗେ ହିଁ ସେଟା ମାନେ ହେଇପାରେ ନା। ମଣିଷ ଚାହିଁଥିବା ଜିନିଷ ହିଁ ତ ହୁଏ ନା ଆଉ ନା କଣ?
ହଁ ଯାହା ଖୋଜେ ତାହା ପାଏ ନା।
ହଁ ସେଇଟା ପୁରା ଠିକ କଥା।
ଆରେ ନା ସବୁ ବର୍ଷ ରଜରେ ଏମିତି କେବେ ହୁଏ ନା ମାନେ ସବୁ ବର୍ଷ ରଜରେ ବୁଲାବୁଲି ହୁଏ। ଆଉ ଫାଷ୍ଟ ଟାଇମ ଏମିତି ହେଲା ଯାହା ପାଇଁ ଟିକେ ରହିଲା ଟିକେ ମନରେ ଅଫସୋସ ରହିଲା ଆଉ।
ହଁ ଏ ୟାଦକାର ରହିଯିବ ନା କାହିଁକି ନା ଲାଇଫ ରେ କେବେ ରଜରେ ହେଇନଥିଲା କୌଣସି ଦିଆ ତ ଏଇ ବର୍ଷ ଦୁଇ ହଜାର ଛବିଶ ର ମନେ ରହିବ ଆଉ କେବେ ନା କେବେ ହେଇଥିଲା।
ଆଉ ତମ ରଜ କେମିତି କଟିଲା?
ମୋର ତ ଫାଷ୍ଟେ ଭଲ ଗଲା ବଟ୍ କାମ ଟିକେ ପୁଣି ଆସିଥିଲେ ବୋଲି ଟିକେ ରହିଯାଇଥିଲୁ ଏତେ ଆଉ ମଜା ମସ୍ତି ନାହିଁ ଦୋଳି ମାନେ ଆମର ତ ଏଠି ଦୋଳି ଲାଗିଲା ନାହିଁ କାହିଁକି ନା ଗଛ ବୁର୍ଛ କିଛି ନାହିଁ ସବୁ କଟା ହେଇଯାଇଛି ପଢିଆ ପରେରେ ଯୋଉ ଗଛ ଥିଲା ସେର ଅଟୋମେଟିକାଲି ଉପୁଡିଗଲା ସେଥିିନାଇଁ ଆମର ତ ସବୁ ବର୍ଷ ଘରେ ଲାଗେ ଦୋଳି ସେଇଥିରେ ଯାହା ସଜେଇକି ଜେ ଝୁଲିବା କଥା ଆଉ ଆଉ ହେଲା ପାନ ଜା ଖାଇବା କଥା ଆଉ।
ରଜରେ ପାନ ଖାଉଛ।
ପାନର ତ ରଜରେ ପାନ ନ ଖାଇଲେ ମଜା ହିଁ ଆସେନା। ରଜପାନ ଯେ କି ଜୀବନରେ କିଛି ଖାଅ କି ନ ଖା ରଜରେ ରଜପାନ ଟା ଖାଇବା ନ ସୁନିଶ୍ଚିତ ଆଉ ଗୋଟେ ହେଲା ପୋଡପିଠା ସେଟା ନହେଲେ ଆଉ ରଜରେ କିଛି ଲାଭ ହିଁ ନାହିଁ।
ଏ ବର୍ଷ ମୁଁ ପୋଡପିଠା ଖାଇପାଇଲିନି ଆଉ।
ଖାଇ ଏବେ ତ କରିହବନି ଯୁ ବର୍ଷେ ପରେ ଯାଇକି ଯାହା କରିହବ କାହିଁକିନା ଏବେ ଯେହେତୁ ଏଇଟା ହେଇଛି କିଛି ପିଠା ପଣା ହବନି।
ହଁ ହଁ ଏବେ ଆଉ କିଛି କରିହବନି ରଜ ପିଠା ରହିଗଲା ଆଉ।
ଆରାମ ହଁ। ନା ମାନେ ଇଏରେ କରିହବ ମାନେ ବାସିରେ ମାନେ କିଛି ପକେଜ ନଥିବ ଖାଲିରେ ବି ଘରେ କରିକି ଖାଇହେବ ହଁ ସେଇଟା ଠିକ। ତ ସେମିତି ଆଉ ମଜା ଲାଗିବନି।
ରଜରେ ସକାଳୁ ପିଠା ଖାଇ ଦେଇେଇକି। ନୂଆ ଡ୍ରେ ଗାଧେଇ ପାଧେଇକି ନୂଆ ଡ୍ରେସ ପିନ୍ଧେଇକି।
ହଁ ମଜା।
ଇଏ ଆଉ ଥୋଡି ନା ଆଉ ହବ। ଏବେ ଆଉ କଲେ ହବ।
ସେଇଟା ତ କେବେ ବି ହବନି।
ଆଉ ତାପରେ ଦେଖୁଛୁ ତ ଅ ଖାଲି ପିଲା ମାନେ ବୁଲୁଛନ୍ତି। ସମସ୍ତେ କିନ୍ତୁ ନିଜେ ବୁଲି ପାରୁନେ ଆଉ।
କଣ କରିବା ପରିବାରର ସମ୍ପୁ ସଦସ୍ୟଙ୍କର ଯେଉଁ ପରିସ୍ଥିତି ପଡ଼ିବ। ସେଇଟାକୁ ନିଜକୁ ବି ଗ୍ରହଣ କରିବା ପାଇଁ ବାଧ୍ୟ।
ତମକୁ ପୋଡ ପିଠା ଆସେ।
ଆ ସେଇ ସେଇ ଘରେ ଯୋଉଟା ବନଉଛନ୍ତି ସେଇଟା ଦେଖିଛି ଆଉ। କିନ୍ତୁ ମୋତେ ଆମ ଘରେ ପୋଡ଼ପିଠା ଯେଉ ଫାଷ୍ଟ ହେଇଥିଲା। ସେକେଣ୍ଡରେ ବି ହେଲା। କିନ୍ତୁ ଲାଷ୍ଟ ରଜରେ ଯେଉଟା ହେଇଥିଲା ସବୁଠାରୁ ବେଷ୍ଟ ମାନେ ବହୁତ ଟେଷ୍ଟ ହେଇଥିଲା।
ତମେ କରିଥିଲ।
ନା ମାନେ ଏମିତି ଅ ବୋଉ ଛୁଆ ବୋଉ ସବୁ ରେଡି ରେଟ କଲାବେଳେ। ମୁଁ ସେଥିରେ ସବୁ ହେଲ୍ପ ଟିକେ କରିଦିଏ ଆଉ।
ତାମାନେ ତମେ ଏବେ ଶିଖୁଛ।
ହଁ ଶିଖୁଛି।
ତାମାନେ ଏବେ ତମର ଚାଲିଛି ଶିଖିବା ବୟସ।
ଟ୍ରେନିଂ ନଉଛି ଆଉ।
ହଁ ଆଉ ଧୀରେ ଧୀରେ ରୋଷେଇ କଲେ ସବୁ ହେଇ
ହଁ ହଁ। ଯ ଆଉ ଗୋଟେ ଜିନିଷ ଯିଏ ଶିଖୁ ବା ନ ଶିଖୁ ଦେଖିଲେ ତାକୁ ଶିଖିବା ପାଇଁ ଯଦି ବାଧ୍ୟ ତ କେହି କରିପାରିବେ ନାହିଁ। କିନ୍ତୁ ତାର ଗୋଟେ ଅଫସୋସ ରହକରି ମତେ ବି ସମସ୍ତଙ୍କ ଭଳିଆ କିଛି ନା କିଛି ଆସିବା ଦରକାର ଟ୍ରାଏ କରିବା ଦରକାର।
ତ ଝିଅ ଜୀବନ୍ତ କହିଲେ ସିଏ ମା ମା ମାନଙ୍କ ଠାରୁ ତ ଶିଖିବେ ରୋଷେଇ। ସେମାନେ କଲେ ମାନେ ତାଙ୍କରୁ ଦେଖ ଖିକୀ ସେମାନେ ମା ମାନେ ବି କହିବେ। ରୋଷେଇ ଶିଖ।
ହଉ ଆଉ।
ହୁଁ
ହୁଁ।